କେମିତି ଅଛନ୍ତି?
ଭଲ। ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି। କଣ କରୁଥିଲେ?
ରୋଷେଇ।
ରୋଷେଇ କରୁଛନ୍ତି କଣ ରୋଷେଇ କରୁଛନ୍ତି?
ହ୍ୟାଲୋ।
କଣ ରୋଷେଇ
ଅଣ୍ଡା ତରକାରୀ। ଅଣ୍ଡା ତରକାରୀ, ଆଜ୍ଞା।
ଅଣ୍ଡା ତରକାରୀ କେମିତି ରୋଷେଇ କରନ୍ତି ଆପଣ?
ନାଇଁ ମାନେ ଅଣ୍ଡାରୁ ତରକାରୀ ହଉନି ଅଣ୍ଡା କୋଉ ଯୋଉ ପନିର ଆକାରରେ କାଟି ପିସ୍ କର ନ ହେଲେ ସେମିତି କରାହେଉଛି।
ଆଚ୍ଛା କେମିତି କରନ୍ତି ମୋତେ ରେସିପିଟା କହିବେ କି ଟିକେ?
ହୁଁ। ଆଚ୍ଛା ଆଚ୍ଛା ରୁହନ୍ତୁ।
ଶୁଣନ୍ତୁ।
ଯଉ ଅଣ୍ଡା ଆଣିଲା ପରେ ମାନେ ଆପଣ ତାକୁ ବାହାର କରିଦେବେ ଫଟେଇ ଦେଲା ପରେ ଗୋଟେ ପାତ୍ରରେ ବାହାର କରିଦେବେ ତାକୁ ତାପରେ ଭଲସେ ପୁରା ମିକ୍ସ କରିଦେବେ। ତାପରେ ଯେତେବେଳେ ସେଟା ମିଶିଯିବ ପୁରା ମାନେ କେଶର ଅଂଶ ଆଉ ଧଳା ଅଂଶ ଟା ଯେତେବେଳେ ମିଶିଯିବ
ହଁ ହଁ।
ତାକୁ ଆପଣ ଗୋଟେ ଜରି ଭିତରେ ବାନ୍ଧି ଦେଲା ପରେ ଆପଣ ତାକୁ ଗରମ କରିଦେବେ। ମାନେ ଫୁଟିବା ପାଣି ଫୁ ଫୁଟିବା ପାଣରେ ଗରମ କରିଦେବେ। ତା ପରେ ସେଇଟା ତାପରେ ପନିର ଭଳିଆ ହେଇଯିବ।
ଆଚ୍ଛା ମାନେ ଘରେ ଯଉ ମାନେ ହୋମ ମେଡ ପନିର। ଘର ପ୍ରସ୍ତୁତ ପନେରି ହେଇଯିବ କି?
ହଁ ହଁ ତା ପରେ ଆପଣ ଛୋଟ ଛୋ ଟ ଆକାରରେ କାଟିଦେବେ ତାପରେ ତେଲ ନଗେଇ ତାକୁ
ମାନେ ସେ ଯୋ ଗରମ ପାଣିରେ ଆମେ ଯଉ ତାକୁ ଇଏ ଗରମ କରିବା କେତେ ଟାଇମ କରିବାକୁ ପଡିବ?
ସମୟ ସମୟ ଅବଧି କେତେ କେତେ ସମୟ?
ହଁ ତ ନାଇଁ କିି ଆପଣ ଅଣ୍ଡା କୁ ଫଟେଇ ଦେଲା ପରେ ଆପଣଙ୍କର କେଶର ଅଂଶ ଧଳା ଅଂଶକୁ ମିଶେଇଦବେ ଭଲସେ। ତାପରେ ପାଣିକୁ ଫୁଟେଇ ଦେବେ। ଯେତେବେଳେ ପାଣି ଫୁଟିବା ଷ୍ଟାର୍ଟ ହବ ଆପଣ ତାକୁ ରଖିଦେବେ କିଛି ଗୋଟେ ପଲିଥିନ୍ ଭିତରେ ବାନ୍ଧି ଦେଇକି ଆପଣ ସେ ଭିତରେ ରଖିଦେବେ। ତାପରେ ସେଇଟା କି କଣ ଆମର ଏମିତି ପାଣି ହେଇକି ଥିବ ନା ଜଳୀୟ ଅଂଶରେ ଥିବ। ତ ସେଇଟା ଧୀରେ ଧୀରେ ଗରମ ହେଇକି ସେଇଟା ଠିନ ଅବସ୍ଥାକୁ ଆସିବ ମାନେ ଆପଣ ଓ ତାକୁ ଛୁଇଁଲେ କି ଆଉ ସେ ମାନେ ଆମେ ଯେତେବେଳେ ଅମଲେଟ୍ କରୁଛେ ସେମିତି ରହିବନି, ସେଇଟା ଆ, ମାନେ ଟାଣ ଟାଣ ଯେତେବେଳେ ହବ ମାନେ ଅଧିକ ଟାଇମ୍ ଟିକେ କରିବେ କଣ ପାଇଁ କି? ଆପଣ ସିଧା ଗରମ କରିଲେ ଟିକେ ଜଲଦି ହେଇଯିବ, କିନ୍ତୁ ଆପଣ ଗରମ ପାଣିରେ କରିକି କରୁଛନ୍ତି ନା ତ ଟିକେ ଅଧିକ ଟାଇମ୍ ଲାଗିପାରିବ ଆପଣଙ୍କୁ। ତାପରେ ଆପଣ ଅ, ବେଶୀ ନହେଲେ ଅଧଘଣ୍ଟା ତ ଲାଗିବ। ଆଉ ଯଦି ମାନେ ଗାଁ ଗହଳି ଏ ଏମିତି ଆଞ୍ଚଳରେ ତ ଆମର ଚୁଲିରେ କରା ହୁଏ ନା ତ ଆମର ଟିକେ ଜଲଦି ହେଇଯିବ। ମାନେ କାଠରୁ ଟିକେ ନିଆଁ ଜୋ ମୋ ହୁଏ ନା ବହୁତ
ଜୋର ସେ ହୁଏ ତ ସେଇଠୁ ଟିକେ ଆମର କମ ସମୟରେ ହେଇଯାଏ। ହଁ ଆଉ ସହରରେ ତ ଏ ଯାଏଁ ମିଳିନି ତ ଆପଣଙ୍କୁ ଟିକେ ଅଧିକ ସମୟ ଲାଗିପାରିବ। ତାପରେ ଆପଣ ତାକୁ ଭଲସେ ପୁରା ହେଇଗଲା ପରେ ଆପଣ ବାହାର କରିଦେବେ। ଜରି ବାହାର କରିଦେବେ। ତାପରେ ସେଇଟାକୁ ଆପଣ ଗୋଟେ ପାତ୍ରରେ କାଢିଦେବେ ଟିକେ ଧୋଇଦେବେ। କଣ ପାଇଁ କିି ତା ଉପରେ ଆପଣ ଜରିରେ କରିଥିଲେ ନା ତ ଜରି ବି ଆମ ପାଇଁ ଭଲ ନା ଆଉ ସେଇଟା ବି ଆମର ଗରମ ହେଇଯାଇଥିବ ତ ଏହା ମଧ୍ୟ କୋ-ଉଁ, କେତ ରସାୟନିକ ଉଁ, ପ୍ରକରାଏ ପ୍ରକ୍ରିୟାରେ ବନେଇ ଥାଉସନ୍ତି ନା ତ ଆ ଆପଣ ତାକୁ ଟିକେ ଧୋଇଦେବେ ଥଣ୍ଡା ପାଣିରେ ଟିକେ ଆ, ହଁ ଆଜ୍ଞା ସେଇ କଥା ପଲିଥିିନ ଭଲ ନାହିଁ ନା ସେଇଟା ପାଇଁ ଆପଣ ଧୋଇଦେବେ। ତାପରେ ଆପଣ ତାକୁ ଛୋଟ ଛୋଟ ଆକାରରେ କାଟିଦେବେ ଯେତିକି ଆପଣଙ୍କର ଇଚ୍ଛା। ଖାଲି ତ ଏମିତି ଆୟତକାର ନା। ଆପଣ ଯେମିତି ଚାହିଁବେ ମାନେ କିଛି ଯଦି ନୂଆ ଆ, ଉଁ, ଚିତ୍ର କରିବା ପାଇଁ ଚାହୁଁଛନ୍ତି ଆପଣ ସେମିତି ମଧ୍ୟ କରିପାରିବେ। ଯୋଉଟା ଦେ ଖିବା ପାଇଁ ସୁନ୍ଦର ଲାଗିବ ମଧ୍ୟ। ତାପରେ ଆପଣ ସେଟାକୁ ଛୋଟ ଛୋଟ କାଟିଦେବେ ଯେମିତି ପନିର୍ କରନ୍ତି, ତାପରେ ତାକୁ ଟିକେ ଆପଣ ତାକୁ ତେଲରେ ଛାଣିଦେଲେ ଚଳିବ ନ ଛ-ନ ଛାଣିଲେ ବି ଚଳିବ କଣ ପାଇଁ କି? ଆମର ପନିର୍ ଟା ଟିକେ କଷାଳିଆ ହେଇଯାଏ ନା ସେଇଟା ପାଇଁ ଆମେ ତାକୁ ଛାଣୁଛୁ। ତାର ସ୍ଵାଦ ଭଲ ଥାଏ। କିନ୍ତୁ ଅଣ୍ଡା ଟା ଆମର ତ ସ୍ଵାଦରେ ବି ଭଲ। ସେଇଟା ପାଇଁ ଆପଣ ହଁ ତ ତାକୁ ଖାଲି କାଟି ଦେଇକି ରଖିଦେବେ। ତାପରେ ଆଉ ଛାଣିବେ ଆପଣ ଯଦି ଚାହିଁବେ ଛାଣି ପାରିବେ। ଛାଣିଲା ପରେ ଆପଣ ଏମିତି ବି ଖାଇପାରିବେ। ନ ଛାଣିଲେ ବି କିଛି ନାହିଁ ଆପଣ ରାନ୍ଧିବା ପାଇଁ ଯଦି କରୁଛନ୍ତି ମାନେ ତରକାରୀ ପାଇଁ ତାହେଲେ ଆପଣ କଣ କରିବେ? କିଛି ତେଲ ନେଇଯିବେ ଅଳ୍ପ ପରିମାଣରେ ତେଲ ନେଇଯିବେ ସୋରିଷ ତାପରେ ପିଆଜ ପକେଇ ଦେବେ ପିଆଜକୁ ଟିକେ ଘାଣ୍ଟି ଦେବେ ଠିକ୍ ଭାବରେ। ଗୋଟେ ମିନିଟ ହେଇଗଲା ପରେ ଅ ସେଇଟା ଆପଣ ତା ଉପରେ ଟମାଟୋ ପକେଇ ଦେବେ ତାକୁ ବି ମଧ୍ୟ ଭଲ ଭାବରେ ମିଶ୍ରିତ ହେଲା ପରେ ସେଇଠି ଆପଣ ଟିକେ ଅ ଆପଣଙ୍କର ମସଲା ସାମଗ୍ରୀ ଯାହା ଲଙ୍ଗାଗୁଣ୍ଡ, ମସଲାଗୁଣ୍ଡ, ହଳଦୀଗୁଣ୍ଡ, ଜିରାଗୁଣ୍ଡ ସବୁ ପ କେଇଦେବେ ତାପରେ ଆପଣ ଯଦି କିଛିସ୍ ସ୍ଵାଦ ପାଇଁ କି ବାସ୍ନା ପାଇଁ ଯଦି ଆପଣ କିଛି ବ୍ୟବହାର କରୁଛନ୍ତି ତାପ ସେ ଅନୁସାରେ ଆପଣ ଆଣି ପାରିବେ ବଜାରରୁୁ ମସଲା ଯାଏଁ। ସେଇ ମସଲା ମଧ୍ୟ ବ୍ୟବହାର କରିପାରିବେ। ଆପଣଙ୍କୁ ମୋର କଥା ଶଭୁଛି?
ହଁ ହଁ ଶବୁଚି ଶୁବୁଚି ଶୁବୁଚି କୁହନ୍ତୁ କୁହନ୍ତୁ।
ହଁ ତାପରେ ଆପଣ ତାକୁ ଠିକ୍ ଭାବରେ ଅଁ ଗୋଟେ ଜାଗାରେ ରଖିଦେବେ ଆଉ ଆମର ନନଭେଜ ପେଷ୍ଟ ଯୋଉ ମିଳୁଚି ସେଇ ଯେମିତି ବ୍ୟବହାର କରି ପାରିବେ। ହାଲୋ।
ହାଲୋ।
ମୋ କଥା ଶୁଭୁଛି?
ହଁ ହଁ ଶୁବୁଚି ଶୁବୁଚି କୁହନ୍ତୁ।
ତ ଆପଣଙ୍କୁ ହଁ ତାପରେ ଆପଣ ତାକୁ ଭଲ ଭାବରେ ଘାଣ୍ଟି ଦେଲା ପରେ ଆପଣ ଉ ଟିକେ ପାଣି ଛାଡ଼ିଦେବେ ତାପରେ ତାକୁ ସିଝିବା ପାଇଁ ଛାଡ଼ିଦେବେ ଯେତୋବେଳେ ଗୋଟେ ବାସ୍ନା ଆସିବ ମାନେ ଆପଣ ଜାଣିପାରିବେ। ଆପଣ ଚିକେନ କେବେ ବନେଇଛନ୍ତି କି?
ହଁ ଥୁ
ହଁ ମାନେ ସେତିବେଳେ ଯେତବେଳେ ମସଲାଟା ତାର ମାନେ ହେଇଯିବ ଆପଣ ଜାଣିପାରିବେ ନାଁ ତ ସେଇ
ଅଁ
ବାସ୍ନା ଯେତୋବେଳେ ଆସିବ ଆପଣ ପନିର ପକେଇ ଦେବେ ତାପରେ ଆପଣ ଲୁଣ ମଧ୍ୟ ପକେଇ ଦେବେ ଟିକେ ଢ଼ା କଣ ଢାମ୍ପି ଦେଲା ପରେ ମୁଁ ଦୁଇ ତିନି ମିନିଟ ଛାଡ଼ିଦେବେ ତାପରେ ସେଠୁ ପାଣି ବାହାରିବ ନା। ତ ଟିକେ ସେଟା କୋଡେଇରେ ଲାଗିବନି ଆଉ ସେତିକି ଭିତରେ ଆକା ଆପଣଙ୍କର କଣ ମସଲା ମଧ୍ୟ ସେ ଅଣ୍ଡା ଭିତରେ ଲାଗି ଯାଇଥିବ ଯୋଉଟା କି ଦେଖିବା ପାଇଁ ମ ତ ବଢ଼ିଆ ଲାଗେ ତାପରେ ଆପଣ ତାକୁ ଘାଣ୍ଟି ଦେବେ ଯଦି ଆପଣ ଝୋଳ କରିବା ପାଇଁ ଚାହୁଁଛନ୍ତି ମାନେ ସେଇଠୁ କିଛି ଝୋଳ କରିବେ। ନହ ଆପଣ ଯଦି ଡାଲି କରୁଛନ୍ତି ନହେଲେ ଆପଣ ଯଦି କଣ ରୁଟି ପାଇଁ ବନଉଛନ୍ତି ତାହେଲେ ଆପଣ ସେତିକିରେ ହିଁ ଛା ମାନେ ବାହାର କରିଦେବେ। ଆଉ ଟିଏ ପାଣି କିଛି ପକେଇବେନି ଆଉ ଯଦି ଆପଣ ପରିବାର ସମସ୍ତଙ୍କ ଆଁ କରୁଛନ୍ତି ଆଉ ଡାଲ ସଇତ ମାନେ ଆଉ ଅଲଗା କିଛି ଯଦି ରୋଷେଇ ହେଇନି ତ ଫୁଣି ଭାତ ସହିତ ହେଲା। ପାଣି ଟିକେ ପକେଇଦେବେ ଆପଣଙ୍କ ଅନୁସାରେ ପାଣି ପକେଇଲା ପରେ ତାକୁ ଢାମ୍ପି ଦେବେ। ତାପରେ ତାକୁ ଛାଡିଦେବେ ଯେଟା ମାନେ ସେଇଟା ଫୁଟିବା ଯ ଆପଣ ଛାଡିଦେବେ। ତାପରେ ଯେତେବେଳେ ଶେଷରେ ହେଇ ଆସିଥିବ। ତର ଗୋଟେ ବାସ୍ନା ଆସିବ ତାପରେ ଆପଣ ଟିକେ ଗରମ ମସଲା ଟିକେ ପକେଇଦେବେ। ମୁଁ ଗରମ ମସଲା ପକେଇଲା ପରେ ଦୁଇ ମିନିଟ୍ କଣ ଛାଡି ଦେଇଚି। ତାପରେ ଆପଣଙ୍କର ଯୋଉ ଆମର ଏପଟେ ଧନିଆ ପତ୍ର ମଧ୍ୟ ବ୍ୟବହାର କରନ୍ତି ବାସ୍ନା ପାଇଁ ଯୋଉଟା ବଢିଆ ବାସ୍ନା ହେବା ସହିତ ସେଇଟା ଦେହ ପାଇଁ ମଧ୍ୟ ଭଲ ଆମ ଗର ଜୀର୍ଣ କରିବାରେ ମଧ୍ୟ ସାହାଯ୍ୟ ଉପରେ କେତେ ଜଣଙ୍କ ଭଲ ଲାଗେ। ଜଣଙ୍କୁ ନାହିଁ ତ ସେଇ ଅନୁସାରେ ଆପଣ ମାନେ ଆପଣ ତରକାରୀରେ ନ ପକେଇଲେ ନାଇଁ ଆପଣ ଯେତେବେଳେ ମାନେ ଗିନା ରେ କୋଉଠି ପରସି ଦେବେ। ତାପରେ ଆପଣ ଦେଇପାରିବେ ଚଳି ବସେଇଟା ତ ବାସ୍ନା ହଁ ତ ଆପଣ ମାନଙ୍କୁ ଠକାଯାଏ। ବନେଇ ପାରିବେ ଆଉ ମାନେ ଘରେ ତିଆରି ପନିର ପନିର୍ ତ ବନେଇ ହବ। ମାନେ ଅଧକୁ ଯଦି କିଛି ବନେଇବା ପାଇଁ ଚାହାଁନ୍ତି ତ ସେମିତି ହେଇପାରିବ ଆଉ।
ଆଚ୍ଛା ଆଚ୍ଛା ଆଉ କିଛି?
ଆଉ ଅଣ୍ଡା ରୁତ ଆଉ କେତେ କଣ ମାନେ ଯେମିତି କି ମୁଁ ରୁଟି ପାଇଁ ମଧ୍ୟ କହିଲି ରୁଟି ମ ଖାଇ ହବ ଆଉ ମାନେ ଅଣ୍ଡା ତାକୁ ସିଝେଇଲା ପରେ ଦିଫାଳ ନହେଲେ ଚାରିଫାଳ କରିକି ସେଥିରେ ଆପଣ ଟିକେ ସେଇ ଗୋଟେ ପାଉଡର ଟେ ମିଳେ ପ କୁକୁଡା ପାଉଡର କୁହନ୍ତି ସେଇଠୁ ପାଖ ଖାଇ ଟିକେ ଆଶା କରୁଚି। ଘରେ ବନେଇଛନ୍ତି ନାଁ ନାଇଁ ମୁଁ ତ ଜାଣିନି ସେଇଟା ମଧ୍ୟ ଟିକେ ଲୁଣ ଦେଇକି ସେଇ ପାଉଡରରେ ଆଉ ଟିକେ ବେସନ ଦେଇଦେଲା ପରେ ଆପଣ ଗୋଳେଇଦେବେ ଭଲ ଭାବରେ ତାପରେ ଛାଣିଦେବେ ଠିକ୍ ସେ ହେଇଯିବ। ସେଇଟା ମ ଭଲ ଲାଗେ ଅଣ୍ଡାରୁ।
ଆଚ୍ଛା ସେଟା କନ୍ ଅଣ୍ଡା ଚପ୍। କହନ୍ତି ସେଇଟା କହୁଚ।
ହଁ ହଁ ଅଣ୍ଡାଚପ୍ ସେଇଟାହିଁ।
ଆଚ୍ଛା।
ହୁଁ।
ଅଣ୍ଡ ସବୁ ଖାଇଛନ୍ତି ହେଲେ ଆପଣ ମାନେ ନିଜେ ବନାନ୍ତି ଘରେ?
ହଁ ଆମର ପ୍ରାୟ ଘର ତିଆରିଆ ଆମେ ବାହାର ଜିନିଷ କିଛି ମାନେ ସେଇଟା ଆମ ଦେହ ପାଇଁ ମାନେ ହାନିକାରକ ତାକୁ ଆମେ ଘର ଖାଇବା ହିଁ ଅଧିକ ଟିକେ
ଆଚ୍ଛା ଆଚ୍ଛା ଆଚ୍ଛା ଭଲ ଭଲ କଥା ଘର ଖାଇବା ଖାଆନ୍ତୁ ସୁସ୍ଥ ସବଳ ରୁହନ୍ତୁ। ହେଲେ ଆପଣ ଘରେ ହିଁ ଖାଆନ୍ତି ସବୁମାନେ ଏଗୁଡା ସବୁ ଘରେ ହିଁ ବନାନ୍ତି।
ସବୁବେଳେ ନାହିଁ ମାନେ ବେଳେ ବେଳେ ଆମର ବାହାରୁ ଆସେ ନହେଲେ ପ୍ରାୟତ ଘରେ ବନା ହୁଏ।
ଆଚ୍ଛା ଆଚ୍ଛା ଆଚ୍ଛା। ଭଲ କଥା ମାନେ ଘରେ ଯଦି ଆପଣ ବନେଇ ଖାଉଚନ୍ତି ତ ବହୁତ୍ ଭଲ। ଥା ନିଶ୍ଚୟ ତାହା ସ୍ୱାସ୍ଥ୍ୟ ପାଇଁ ମାନେ ଭଲ ଲା ପ ଲାଭଦାୟକ।
ହୁଁ ହୁଁ
ଆଉ ମାନେ ହେଲେ ବାହାରୁ ଆପଣ କଣ କଣ ଖାଆନ୍ତି ଯଦି ଅ ମେ ଖାଆନ୍ତି କିଛି ମାନ ମାନେ ଏବେ ଏବେ ଏବେ ତ ମାନେ ବହୁତ ପ୍ରକାର ଖାଇବା ହଉଛି ମାନେ ଚାଉମିିନ ସୁପ୍ ଆ ମୋମୋସ୍
ସେ ଯାଏ ଏତେ ଟିକେ ଭଲ ଲାଗେନି ମତେ ଘରେ ତିଆରିିବାକୁ ଭଲ ଲାଗେ।
ହଁ। ଯାହା ଆଉ ଆପଣ ମାନେ ଘରେ ତିଆରି ଖାଉଛନ୍ତି ଆପଣଙ୍କ ମାନେ ବାଉ ମାନେ ଶୁଣିକି ବହୁତ ଭଲ ଲାଗିଲା ମତେ ଯେ ଆପଣ ମାନେ ମାନେ ବାହାର ଖାଦ୍ୟକୁ ମାନେ ଅ ଛାଡିକି ଆ ଯୋଉଟା କିି ଦୁନିଆ ପୁରା ମାନେ ସବୁବେଳେ ଖାଲି ବାହାରୁ ଖାଦ୍ୟ ଖୋଜୁଛି କିନ୍ତୁ ଆପଣ ଆ ଘର ଖାଦ୍ୟ ଖୋଜୁଛନ୍ତି ଘରେ ବନେଇକି ଖାଉଛନ୍ତି ତ ମାନେ ସେଇଟା ଭଲ ଲାଗୁଛି ମାନେ ଶୁଣିକି ଭଲ ଲାଗୁଛି ମାନେ ଆପଣ ମାନେ ଘର ଖାଦ୍ୟକୁ ମାନେ ଅଧିକ ମାନେ ଆ କଣ କହିବେ ପ୍ରାୟୋରିଟି ଆପଣ ଅଧିକ ଦିଅନ୍ତି। ତ ଭଲ ଲାଗିଲା ଶୁଣିକି।
ଆମର ତାଙ୍କେ ଟିକେ ମନା କରନ୍ତି ତ ସେଇଟା ପାଇଁ ଆମେ ଟିକେ ଏତେ ନାହିଁ।
ଆଚ୍ଛା ଠିକ ଅଛି ଭଲ କଥା।
ଆପଣ ମଧ୍ୟ ଚେଷ୍ଟା କରିବେ ଘରେ ବନେଇବା ପାଇଁ।
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ। ଠିକ ଅଛି ଯଦି ହବ ତ ମୁଁ ପୁଣି ଥରେ ଆପଣଙ୍କ ସହିତ କଥା ହେବି ହଁ ଠିକ ଅଛି। ଠିକ ଅଛି ଠିକ ଅଛି ଶୁଭରାତ୍ରି।